ହ୍ୟାଲୋ ନମସ୍କାର, କଣ କରୁଛନ୍ତି? ମୁଁ ଏଇ ଶୋଇକି ଉଠିଲି ଆଉ।
ଓ ହୋ ମୁଁ ଏଇଠି ବସିିଛି ଆଉ। ହଁ ହଁ ଶୋଇକି ଉଠିକି ବସିଛି।
ଓହୋ।
ହଁ ଆମର ଏଇଠି ଗୋଟେ ଆଇସ୍କ୍ରିମ ବାଲାଟେ ଆସିଛି ଖାଲି ମଲେଇ ମଲେଇ ହଉଛି ଯେ ଆଉ ରଖେଇ ଦଉନି।
ଖାଇଦିଅ ତୁ ଗରମରେ ଆଇସ୍କ୍ରିମ ଭଲ ଲାଗିବ।
ହଁ ଭଲ ଲାଗିବ ଯେ ସିଏ ଏତେ ଜୋରେ ଚିଲଉଛି ଯେ ତାର ଚିଲାରେ ପୁରା କାନ କଣ ହେଇ ଯାଉଛି।
ହଁ।
ଆଉ ଆଜି କଣ ଖାଇଛନ୍ତି?
ଆଜି ଖାଇଥିଲି ଖେଚୁଡି ଆଉ ଓ ସୋୟାବିନ୍ ତରକାରୀ। ଆଳୁ ତରକାରୀ।
ଓହୋ। ଆଜି କଣ ଖେଚୁଡ଼ି?
ଆ ଖା ହେଇଯାଇଥିଲା ଗୋଟେ ଆଉ।
ଓହୋ ମୁଁ ଖାଇଥିଲି ଭାତ, ଛୁଇଁ ଆଳୁ ତରକାରୀ ଆଉ ଜହ୍ନି ମସଲା ଆଉ ଆମ୍ବ ଆଉ।
ଜହ୍ନି ପୋଡା ଭଲ ଲାଗେଯେ ନା?
ହଁ ଜହ୍ନି ପୋଡା ଭଲ ଲାଗେ ମତେ ସେ ଜହ୍ନି ପୋସ୍ତ ଫୋସ୍ତ ମସ୍ ତା ଦେଇକି ଯୋଉଟା ହେଇଥାଏ ସେଇଟା ଗୋଟା ହଁ। ଆଉ ଗରମ କେମିତି ହଉଛି ଆଜି?
ଗରମ ତ ହଉଛି ଏଇ ଶୋଇକି ଉଠିକି ଆଇଲୁ ଏସିି ରେ ବସିକି ବାହାରିଲା ବେଳକୁ ପଦା ପୁରା ନିଆଁ ।
ହଁ ଆଉ ତମର ବର୍ଷା ହେଇଛି ନା?
ନା ବର୍ଷା କାଇଁ ହଉନି ଟିକେ ପଠେଇଲ ।
କଉଠୁ ପଠେଇମି ବର୍ଷା ପବନ କେହି ମୋ କଥା ଶୁଣୁନାହାନ୍ତି କଣ କରିବି? ବର୍ଷା ଟା ଭାରି ଅବୁଝା ହଉଛି ।
ହୁଁ ହୁଁ
ଅମାନିଆ ବର୍ଷା।
ଆଉ କିଛି ମୁଭି ସଜେଷ୍ଟ କରନା ଘରେ ବସି ଦେଖିବା ପାଇଁ ।
ମୁଭି ମୁଭି କଣ ଦେଖିବେ ମୁଁ ତ ଏବେ ଆଉ ଦେଖୁନି କିଛି ମୁଭି ଆଉ କଣ ସଜେଷ୍ଟ କରିବି? ଧୁରନ୍ଧର ର ସବୁ ନାଇଁ ଧୁରନ୍ଦର ସବୁ ପାର୍ଟ ଦେଖିଦେଇଛନ୍ତି ହୁଁ ହୁଁ ଏ କ୍ରିଷ୍ଣାଙ୍କର ଏବେ ଗୋଟେ ନୂଆ ରିଲିଜ ହେଇଛି । କ୍ରିଷ୍ଣାଙ୍କର
କ୍ରିଷ୍ଣାଙ୍କର ତ? ହଁ ସେଇଟା ମାନେ ଡାଉନଲୋଡ ହେଇକି ଅଛି । ଦେଖିନି କେବେ ଯିବେ ଥ୍ରିଡି ଟା ଆଇଲେ ଦେଖିବାକୁ ଭଲ ଲାଗିବ ହଲ ପ୍ରିଣ୍ଟ ଗୁଡା ଭଲ ଲାଗୁନି । ଆଉ ଗୋଟେ ଭୂତ ଫିଲ୍ମ ଆସି ନି ନା ଅଫସେସନ
ହଁ
ଲିଙ୍କ କାଇଁ ଆସୁନି ।
ନା ଆସି ନଥିବ ଆସିବ ଆଉ କିଛି ସମୟ କିଛି ଦିନ ଅପେକ୍ଷା କରନ୍ତୁ ଆଉ ହଁ ନେଟ ୱର୍କ ନେକ୍ସଟରେ ତ ସବୁ କିିଛି ଆସିବ ।
ମୋର ବି ତମ ନେଟ ସବସ୍କ୍ରିପସନ ଅଛି କି? ଓ
ମୋର ଖାଲି, ଜିଓ ହଷ୍ଟଷ୍ଟାର ରେ ଅଛି।
ମୋର ବି ସେଇଆ ଅଛି ଜିଅ ହଷ୍ଟଷ୍ଟାରରେ ତୁ ସେଥିରେ ଆସିନି, ଆଉ ଗୋଟେ ଦେଖୁଥିଲି ଆଜି ସକାଳେ ଟୋଣ୍ଟି ନାଇନ। ଭଲ ହେଇଛି ଆଉ
ଓହୋ ପଞ୍ଜୁରୀମ ଫଟ ଦେଖିଛନ୍ତି
ନା, ଭଲ ହେଇ
ହଁ, ଭଲ ହେଇଚି ।
ହ
ବହୁତ ଡରବନାୟକ ମୁଭି ଟେ, ଆଉ ଗୋଟେ କି ମୁଭି ଗୋଟେ ସେଟା ମୋ ମନେ ପଡୁନି, ତା ନା ଟା ସେଟା ବି ବହୁତ ଡରବନାୟକ ମୁଭି ଟେ ।
କୋଉଟା ମାନେ, ଏଇ ହରର ର
ହଁ, ହଁ
ଆଉ ଆଗ ଭଳିଆ ଏତେ ଇଣ୍ଟରେଷ୍ଟ ହଉନି, ଆଗରୁ କେତେ ଫିଲ୍ମ ନନ ରୋ କୋଉ, ଦେଖି ହୋଉଥିଲା ।
ହଁ, ଏତେ
ଯେତଳେ କଲେଜ ପଢିଲା ବେଳେ, ଇଆଡେ ମାନେ ଟାଇମ ଥାଉ ନ ଥାଉ, ସେଇଥିରେ ବାହାର କରି ଦେଖ ଖାଉଥିଲା। କିନ୍ତୁ ଏବେ ଘରେ ବସିକି, କିନ୍ତୁ ଦେଖିବାକୁ ଇଛା ହୋଉନି। ଅଁ,
ଆଉ, କୁଆଡେ ବୁଲିବାକୁ ଯିବେ?
ନା କୁଆଡେ ନାଇଁ, ଏଇନା ଘରେ ବସିଚୁ, କୁଆଡେ ଯିବେ।
ଓହୋ, ରଜରେ
ମୁଁ, ଭାବିନି କିଛି କୁଆଡେ ।
ହୁଁ, ଉଁ
ନା, ସପିଂ ହେଇନି । ମାର୍କେଟ ପ୍ରବଳ ଭିଡ ।
ଓହୋ, ନାଇଁ ମୁଁ, ତ ମାର୍କେଟ ଯାଇନି, ଦେଖିନି ଆଉ ।
ହୁଁ,
ଏବେ ସବୁ, ସବୁ ଡ୍ରେସ ବାଛି, ବାଛି ନେଇ ଯାଇଥିବେ, ଆ ମୁଁ, ଗଲା ବେଳକୁ ବୋଧେ ନ ଥିବ ।
ତିବ, ଆ ଜଲଦି ଯା ନେଇକି ଆସିବ ।
ହଁ, ତମେ ଯାଅ ନେଇକି ଆସ, ମୁଁ ତ ଆଣିବି ଆଉ ।
କଁ, ଏଇ ଆଉ ଗରମରେ, ଦିନରେ ସାହସ ହଉନି, ଯିବା ପାଇଁ ।
ହଁ, ଖରାରେ କିଏ, କୁଆଡେ ଯି
ଯତ ହଉ ତାପରେ, ଏଇ ଚାରିଟା ବେଳେ ଟିଉସନ ରହିଯାଉଛି, ଆଉ କୁଆଡେ ଯାଇ ହଉନି ।
ହଁ,
ଏବେ, ଏଠି ସନ୍ଧ୍ୟାଳ ଯିବି ଟିକେ ଜଗ ଲୋକନାଥ ପାଖକୁ, ଏଇଠି ଯୋଉ ଆମ ଘର ପାଖରେ ସେଇଠି ଯିବି ଯାଉଛି । ବୁଲିକି ଆସିବ।
ମାଇଣ୍ଡ ଫ୍ରେଶ କରିକି ଆସିବେ ଆଉ।
ହଁ।
ଆମର ବି ଏଇଠି ଜଣ ଏଇଠି ଜଗନ୍ନାଥ ମନ୍ଦିର ଅଛି ଆମେ ବି ପଳଉ ସନ୍ଧ୍ୟା ବେଳେ।
ହଁ।
ପବନ ଦୋଉଥାଏ ଭଲ ଲାଗେ।
ହଁ।
ଆଉ ଆଜି ତମେ କଣ ଖାଇଚ? ଟ
ସେଇପା ଖାଇଥିଲି ଭାତ ସକାଳେ ଖାଇଥିଲି ରୁଟି ଆଳୁ କଷା ଖାଇଥିଲି ତାପରେ ଖରା ବେଳେ ଭାତ ଡାଲି ଖିଚୁଡି ଡାଲମା ହେରିକା ସବୁ ଖାଇଥିଲି ଖେଚୁଡି ଡାଲମା ଆଳୁ ତରକାରୀ ଆଉ ସୋୟାବିନ ତରକାରୀ ଖାଇଥିଲି।
ରଜରେ ତମର କି କି ପିଠା ହବ?
ରଜରେ ହୁଏ ସେଇ ପୋଡ ପିଠା ହବ। ଆଉ ଓଚି ଏଣ୍ଡୁରି ପିଠା ହୁଏ। ଚକୁଳି ପିଠା ତ ଯାହାଲେ ହବ କାରଣ ଚକୁଳି ମେନ୍ ଖାଇବା ପାଇଁ। ଯୋଉ ପିଠା ଖା ଚକୁଳିରେ ଉ‌ଁ
ହଁ ବର୍ଷାକ ବାର ମାସ ରେ ଯଦି ଚକୁଳି ପିଠା ଖାଆଯାଏ ତମ ଭଳିଆ ଶାନ୍ତି ଆଉ କୋଉଠି କୋଉ ପିଠାରେ ନାହିଁ ମତେ ତ ସବୁଠାରୁ ବେଶୀ ଭଲ ଲାଗେ ଚକୁଳି ପିଠା ଆଉ ବାହାର ଇଟଲିି ଏତେ ଭଲ ଲାଗେନି ଯେ
ଘର ତିଆରି ହେଇଥିବ ହଁ ବଢିଆ ଲାଗେ। ଇ ଇଟିଲି ମାନେ ନରମ ନରମ ଇଟିଲି ହେଇଥିବ ହଁ ତ ନରମ ଇଟିଲି ପୁରା ଆଉ ତା ସବୁ ମ ମ ଜବରଦସ୍ତ।
ହଁ। ବଢିଆ ଲାଗେ।
ଆଉ ମଣ୍ଡା ପିଠ ଭଲଲାଗେନା ହଁ ମୋମୋ ବି ଖାଏ। ମଣ୍ଡା ପିଠା ଭଲ ଲାଗେ?
ପିଠା ଭଲ ଲାଗେ କିନ୍ତୁ ଅଧିକ ଖାଇ ହୁଏନି ମଣ୍ଡା ପିଠା ଅଧିକ ଖାଇଲେ ହିକା ଦିଏ ମତେ।
ମୁଁ ମଣ୍ଡା ପିଠା ଉରା ଖାଲି ପୁର ବାହାର କରି ଖାଇଦେମି ଆଉ ଉପର ଖାଇମିନି।
ହଁ ଯେମିତି ଅଣ୍ଡା ଭଳିଆ।
ହଁ ଭଲଲାଗେନା ଏଣ୍ଡୁରି ଭଲ
ହଁ ଏଣ୍ଡୁରି ପିଠା ଭଲ ଲାଗେ ମତେ ଯୋଉ ପୁର ଦିଆ ଏଣ୍ଡୁରି ଭଲଲାଗେନା ମତେ ଯୋଉ ମସଲା ଦିଆ ଏଣ୍ଡୁରି ଟା ବଢିଆ ଲାଗେ। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ସ ମୋ ଭାଉଜ ବଡଭାଇ, ବଡବାପା, ବଡମା ମାମା, ଭାଇ ଆହୁରି ସାନାବାପା ବଡବାପା ସବୁ
ତମ ଘର ବଡ ଫ୍ୟାମିଲି ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଶୋଇଛନ୍ତି ଉଠିବେ ଏବେ ଆଉ।
ଉଠିଛନ୍ତି ଆଉ ।
ମୁଁ ଉଠିଥିଲି ଟିଉସନ କରିବାକୁ ଯିବି ବୋଲି ଆଉ ଯାଇନି ବସିଛି ଆଉ ଟିକେ ପରେ ଆଉ ଯଦି ଯିବି ନହେଲେ ଦେଖିବା ଆଜି ଯିବିନି ଆଉ। ହ
ଆପଣ କେତେଟା ପିଲାକୁ ଟିଉସନ କରୁ ଛନ୍ତି।
ମୁଁ ସେଇ ସକାଳେ ଆସୁଛନ୍ତି ଅ ପାଞ୍ଚ ଛଅ ସାତ ଜଣ ଭଳିଆ ଚା ଚାରିଟା ବେଳେ ଗୋଟେ ପିଲା ପର୍ସନାଲ ଖାଲି ହୋ ଉଚି ଆଉ।
ଆଉ ରଜରେ କୁଆଡେ ଯିବେ ବୋଲି ପ୍ଲାନିଂ କରିଚନ୍ତି?
କଣ କହିଲ?
ରଜରେ କୁଆଡେ ଯିବେ ବୋଲି ପ୍ଲାନିଂ କରିଚନ୍ତି?
ଘରେ ଗାଡି ରହିଲେ ଯିବୁ ନହଲେ ଆଉ କୁଆଡେ ଯାଇହବନି।
ହଟାତିଆ ପ୍ଲାନିଂ।
ହଁ ଯଦି ଗାଡି ଥିବ ଯିବୁ ନହେଲେ କୁଆଡେ ବୁଲିବୁ । କେହି ନେବାକୁ ନାହାନ୍ତି ବୁଲିବା ପାଇଁ ନାଇଁ।
ହଁ। ଆମେ ଘରେ ବି ତ
ଲୋକମାନେ ସବୁ ଭଲ ସାଙ୍ଗସାଥି ଧରି ବୁଲୁଛନ୍ତି ଆମେ କୁଆଡେ ଯାଇପାରୁନୁ।
ହଁ। ଆମର ତ କେହି ସାଙ୍ଗସାଥି ନାହାନ୍ତି ଆଉ ଆମକୁ ତ କେହି କ କାହା ସହିତ ତ ଛାଡିବେନି ଆମେ ଘରେ ତ ଛାଡିବେନି ଆମେ
ଛାଡ଼ିବେନି ହଁ ବା ସେ କୁଆଡ଼େ ଯିବା। ଏଇ ଘରେ କୁଆଡେ ଯଦି ବାହାରି ଗଲେ ତାହେଲେ ଯିବୁ ନହେଲେ ନାଇଁ।
ଓ ଆଉ କି ରୋଷେଇ ସବୁ ଶିଖିଛନ୍ତି?
ରୋଷେଇ ସବୁ ମାନେ ଶିଖିଛି ଖାଲି କରୁନି ଆଉ । ଘରେ ଏମତି ସମସ୍ତେ ରହୁ କେତେବେଳେ ଯଦି କିଏ ନ ରହିଲେ କରିହବ।
ହଁ ଇଚ୍ଛା ହଉନି କରିବାକୁ ଆଉ।
ଏ ଗରମରେ ଇଚ୍ଛା ହଉନି। ଯଦି ମନ ତୋର ହେଇଥିବ ତାହେଲେ ତୁ କରିପାରିବୁ ମାନେ ଯୋଉ ଦିନ ଯଦି କିଏ କହିବ ତୁ ମାନେ କରିଆକୁ ଇ ଚ୍ଛା ହବନି।
ହଁ। ଗରମଟା ହେଲା ବର୍ତରେ ହଉଚି ନା।
ହଁ ପା।
ପୁରା ଦେହ କଣ ହେଇଯାଉଛି ଏକ୍ସସେସ ଗରମ।
ରାତିରେ ଟିକେ ବର୍ଷା ହେଲେ ଭଲ ହନ୍ତା।
ହଁ ଦି ତିନି ଦିନ ହେଲା ତ ବର୍ଷା ଉଠେଇଥିଲା କାହିଁ କୋଉଦିନ ତ ହେଲାନି ଆମର।
ଆଉ ତମର ନା ମ କୋଉଠି ବର୍ଷା ହଉଛି।
ହୁଁ ହୁଁ। ଆଉ ତମ ଦେହ ଠିକ ଠାକ୍ ଅଛି?
କାଲି ମୁଣ୍ଡ ଫୁଣ୍ଡ ବିନ୍ଧୁଥିଲେ ପ୍ରବଳ ରାତି ସାରା ଶୋଇ ହେଇନି ଆଜି ଟିକେ ମାନ୍ଦା ମାନ୍ଦା ଲାଗୁଛି ତଥାପି ଘର ଗୁରା ଏପଟ ମାନେ ଘରୁଗୁରା ସବୁ ରୁମ ଗୁରା ସଜାଡୁଥିଲି ଝଡାଝଡି କରୁଥିଲି ତାପରେ ଖାଇକି ଟିକେ ଶୋଇଥିଲି ଆଉ।
ଉଁ ହୁଁ।
ଗରମ ହଉ ଚି ଉପର ରୁମଗୁରାରେ କିଛି ମାନେ ଏପଟୁ ସେପଟୁ ଖର୍ ଡିକିଲା ବେଳକୁ ତାପରେ ସଜାଡିଲା ବେଳୁ ଆଉ ଅବସ୍ଥା ନାହିଁ।
ହଁ ଗରମ ହେଲା ବର୍ତରେ ହଉଛି ନା।
ହଁ ବା।
ବହୁତ ଗରମ ଏମିତି ଆ ଗରମ ବୋଧେ କୋଉ ବର୍ଷ ହେଇନଥିଲା ଏଇ ବର୍ଷ ମତେ ଲାଗୁଛି ଅଧିକ
ଅଧିକ ନା।
ହଁ।
ଆଉ ତମର କେ ତଟା ଅଛି?
ଏସି ଦିଟା ରୁମରେ ଦିଟା ଲାଗିଛି ଆଉ।
ଯାହା ହଉ ତମର ଭଲ ରହି
ହଁ ଏଇ ଖରା ବଳେ ଶୋଇଲୁ ରାତିରେ ଟିକେ ଏସି ଶୋଇ ହଉଛି।
ହଁ ଟିକେ ଅଧିକା ସମୟ ରହିଲେ ଥଣ୍ଡା ଲାଗିବ।
ହଁ ବା ଏଇ ବାହାରିଲା ବେଳୁଗୁ ଏବେ ପୁରା ନିଆଁ ମାନେ ଲାଗୁଛି ଦେହ ସାରା ନିଆ ଲାଗିଯାଇଛି
ହଁ ଏ ସି ରେ ଗୋଟେ ଫାଇଦା ଯେ ତମେ ରହି
ରହିଉଛି ନା ଫାଷ୍ଟ ଫାଷ୍ଟ ଏ ସି ଏଥିରେ ରହିଲେ ମାନେ ଏମିତି ଥଣ୍ଡା ଧରିବ ତୁ କହିବୁ ଯେମିତି ଅଧିକ ମାନେ ଥଣ୍ଡା ପ୍ରବଳ ନାକ କାନ ଫିଟିବନି ତାପର କୁ ତ ମାନେ ଅଭ୍ୟାସ ହେଇଗଲାଣି ଏବେ କିଛି ଲାଗୁନି କିନ୍ତୁ ପଦାକୁ ଆଇଲେ
ହଁ ବହୁତ ମାନେ ଗରମ ଗରମ ଲାଗିବ,
ହଁ
ହୁଁ ଆଉ ତମର ସବୁ ଘରେ ଭଲ ଅଛନ୍ତି
ହଁ ସମସ୍ତେ ଭଲ ଅଛନ୍ତି।
ଠାକୁୁର ଓକେ
ହଁ ଠିକ ଠାକ୍ ଅଛି ଏଇ ଥଣ୍ଡା ଗରମ ଖାଲି ମୁଣ୍ଡ ଫୁଣ୍ଡ ବିନ୍ଧୁଛି
ତମର ଫେବ୍ରେଟ୍ ଖାଦ୍ୟ କଣ?
ଫେବରେଟ୍ ଖାଦ୍ୟ କଣ ଆମିଷରେ ଚିକେନ ଟା ଆଉ କଣ ସାଧାରେ ଛତୁ
ଓ ଆମିଷ ତମେ କଣ କଣ ଖାଅ
ମୁଁ ସବୁ ଖାଏ
କୋଉଟା ମନା କରେନି କିନ୍ତୁ ପରିବା କୋଉଟା ଚିହ୍ନି ପାରେନି।
ପରିବା ଚିହ୍ନିିପାରେନି ଆଉ
ସେଇଟା ଟିକେ ଆପଣଙ୍କର ବୋଧେ ମୁଣ୍ଡ ଦୋଷ ଅଛି ନା କଣ
ନା
ଓ ହ ଆଉ ଏବେ କିଛି ଚିହ୍ନି ପାରୁଛନ୍ତି ନା ନା ଏବେ ବି ସେଇ ଦୋଷ ଅଛି
ନାାଇଁ ଏବେ ବି ସେଇ ଦୋଷ ଅଛି ତମଠୁ ଟିକେ ଟ୍ରେନିଂ ନେଲେ ହବ ଯାଇକି ଆଉ
ହଁ ଲାଉ ଟା ଗ୍ରୀନ କଲର ନା ଏଇ ଯୋଉ ବ୍ଲାକ୍ କଲର
ଗ୍ରୀନ୍ କଲର
ନା ନା ବ୍ଲାକ୍ କଲର ଟା ତମେ ଜାଣିନ ଲାଉ ଟା କୋଉ କଲର୍? ସେ ଲମ୍ବା ଲମ୍ବା ନା,
ହୁଁ ଲମ୍ବା ଲାମ୍ବା।
ସେଇ ଆମ ମଲେଇ ବାଲା ଜମା ଯାଉନି ଖାଲି ମଲେଇ ମଲେଇ ହଉଛି
ତମ ଆଡୁ ବୋଧେ ଆମ ଆଡ଼କୁ ପଳେଇଆଇଛି ନା କଣ